ହ
ହଁ କୁହନ୍ତୁ।
ହଁ ମୁଁ ଆଜ୍ଞା ଆଜ୍ଞା ଆପଣ?
ଗୋଟେ ମୁ କାନରେ ମୋବାଇଲ୍ ଗୋଟେ ହାତରେ ମୋବାଇଲ୍।
ଆଜ୍ଞା।
ଅହ ଆଜିକାଲି ଦୁନିଆ ତ ସେଇ ଭଳିଆ ହେଇଗଲାଣି ଆଉ।
ଆଚ୍ଛା ଆପଣ ଗୋଟେ ଭଲ କଥାଟେ କହିଛନ୍ତି ଟିକେ ମୋବାଇଲ୍ ବିଷୟରେ କଥା ହବା?
ହଁ କୁହନ୍ତୁ।
ଆଜ୍ଞା ଦେଖନ୍ତୁ କି ତ ମୁଁ କୋହୁଚି ଅ ଦି ହଜାର ମସିହା କଥା ମୁଁ ତ ଅଧିକ କହିପାରିବିନି ଯେହେତୁ ମୁଁ ଜନ୍ମ ହେଇଚି ଦି ହଜାର ମସିହାରେ।
ତମେ ନାଇଣ୍ଟିଜ୍ କିଡ଼୍ ନୁହଁ କି?
ଆଜ୍ଞା?
ନାଇଣ୍ଟିଜିର କିଡ଼୍ ନୁହଁ କି?
ନାଇଁ ନାଇଁ ଆଜ୍ଞା ଆମେ ଦି ହଜାର ମସିହର ଦେଖନ୍ତୁ ମୁଁ ଦି ହଜାର ପାଞ୍ଚ ଛଅ ମସିହା କଥା ଆପଣଙ୍କୁ କହୁଚି।
ହୁଁ।
ତ ଅ କଣ ହ ଅ ଦି ହଜାର ମସିହା ଅ ପାଞ୍ଚ ଛଅରେ ଗୋଟେ ପରିବାର ଥିଲା। ଯୋଉଥିରେ କି ବାପା ମା ଯେ ଜେଜେ ପୁରା ଯୌଥ ପରିବାର ବୁଝିପାରୁ ଚନ୍ତି ନାଁ ବାପା ମା ବଡ଼ାପା ସବୁ ବଡ଼ ପରିବାର ଯୋଉମାନେ କି ମିଶିକି କୋ ଖାଉଥୁଲେ ପିଉଥୁଲେ। କାମ ବି ମିଶେଇକି କରୁଥୁଲେ କିଛି ଅସୁବିଧା ନଥିଲା, ବୁଝିପାରୁଛନ୍ତି ନାଁ?
ହଁ
ର ମାନେ ଏମିତି ନଥିଲା ସେଇଟା ତାର ଏଇଟା ମୋର ସେ ତା ଛୁଆ ଇଏ ମୋ ଛୁଆ। ଏମତି କିଛି ବି ନଥିଲା ଠିକ୍ ଅଛି କି ତାଙ୍କ ମନରେ କୌଣ ସି ବାଦ ବାଦ ହଉ ଅହଙ୍କାର ହଉ ସେଗୁରା କିଛି ବି ନଥିଲା।
ହୁଁ।
କି ଛୁଆମାନେ ଦେଖିବେ ସେ ଟାଇମ୍ ରେ ମୋବାଇଲ ବେଲି ଗୋଟେ ଜିନିଷ
ହୁଁ ହଁ।
ସେତବେଳେ ଛୁଆ କଣ କରୁଥୁଲେ ନାଁ ମାନେ ଯୋଉ ବାଲି ମା ଟି ଯୋଉ କୁହନ୍ତିନି ଯୋଉ ବାଲି ମାଟିରେ ଗଡନ୍ତି ଖେଳନ୍ତି ସେଇ ଭ
ହଁ।
ଟିଉସନ ଧେଲା। ମାନେ ମୋ କହିବା କଥା ଦେଖନ୍ତୁ ମୁଁ ଦେଖିଊଛି ମୋ ଛୋଟ ବେଳ କଥା କହୁଚି କି ଖରା ବେଳ କି ସନ୍ଧ୍ୟା ବେଳ ଆମେ ମା
ହଁ।
ଖେଳୁ ଖେଳି ଖେଳି ମାନେ ଦିନ କେତବେଳେ ଯାଏ ଭାରି ଜଣା ପଡେନି। କିନ୍ତୁ ଆସ୍ତେ ଆସ୍ତେ ଯେତବେଳେ ମୋବାଇଲ ଆସିଲା
ହଁ।
ତୁ ତ ପ୍ରଥମେ ଲ୍ୟାଣ୍ଡ ଫୋନ୍ ଆସିଲା ଠିକ୍ ଅଛି। ଲ୍ୟାଣ୍ଡ ଫୋନ୍ କୁ ତ କୁଆଡ଼େ ନେଇକି ଯାଇ ହଉନଥିଲା।
ହଁ।
ତାପରେ ନୋକିଆର ଗୋଟେ କି ଯୋଉ ସାପ ଗେମ୍ ବାଲା ଯୋଉ ଇଏଟା ସେ ଫୋନ ଆସିଲା କିପ୍ୟାଡ଼ ଯୋଉଟା ସେଥିରେ କଣ ଲୋକ ଖାଲି କଥା ହଉଥିଲେ ସେ ବି ଠିକ୍ ଥିଲା ଆସ୍ତେ ଆସ୍ତେ ଦେଖନ୍ତୁ ଦୁନିଆ ସହିତ ଆସ୍ତେ ଆସ୍ତେ ମଣିଷ ତାଳ ଦେଇ ମୋବାଇଲ ଉପରେ ବି ଅଧିକ ଇଏ କରି କରି ଆଜି କା ଯୁଗରେ ଆମେ ଫାଇଫ ଜି ଫୋନ ଧରୁଛେ।
ଆଜ୍ଞା ଆଜ୍ଞା ହଁ।
ଦେଖନ୍ତୁ ତ ସେ
ହଁ
ଲୋକ ଲୋକ ତ ଫୋନ ଧରିଆ ଦୂରର କଥା ଛୁଆ ଫୋନ କଣ ବି ଜାଣୁ ନ ଥିଲେ। ସେତେବେଳେ ଟିଭି ବି ଏତେ ଡେଭଲପ ହେଇନଥିଲା। କଲର ଟିଭି ବି ନଥିଲା ବ୍ଲାକ ଆଣ୍ଡ ହ୍ୱାଇଟ ଗୋଟେ ଗାଁ ରେ ଅତି ବେଶୀ ତିନି ଚାରି ଜଣଙ୍କ ଘରେ ବୋଧେ ଟିଭି ଥିଲା। ଯୋଉମାନେ କି ମାନେ ଯୋଉ ପରଦା ସିଷ୍ଟମ୍ ରେ ଆମେ ଦେଖିଥିଲୁ।
ଆଜ୍ଞା ଆଜ୍ଞା ଆଜ୍ଞା।
କଣ କହିଲେ ଏବେ କିନ୍ତୁ ପିଲା ଦେଖନ୍ତୁ ତିନି ମାସର ଛୁଆଠୁ ଲଗେଇକି- ସତୁୁରୀ ବର୍ଷ ପର୍ଯ୍ୟନ୍ତ ଲୋକଙ୍କର ମୋବାଇଲ ନହେଲେ ସେ ଖାଇ ପାରୁନାହାନ୍ତି ମୋବାଇଲ ନହେଲେ ସେ ଲାଟିନ୍ ଯାଇ ପାରୁନାହାନ୍ତି। ମୋବାଇଲ ତାଙ୍କର ମାନେ କଣ କହିଲେ? ଯେମିତି ଖାଇବା ଟା ପାଣି ଟା ନିହାତି ଦରକାର ନା ମୋବାଇଲ ଟା ସେମିତି ତାଙ୍କର ଦରକାର ହେଇ ପଡିଛି।
ଆଜ୍ଞା ଆଜ୍ଞା ଶୁଣ ଆଜ୍ଞା ଆପଣ ଆପଣ ଯେଉଁ କହିଲେ ମୋବାଇଲ ମାନେ ଛୋଟଠୁ ବଡ଼ ସମସ୍ତଙ୍କ ପାଖରେ ଏ ବି ରହିଲାଣି ସେଇଟା ତ ପୁରା ଠିକ କଥା କହିଲେ।
ଆଜ୍ଞା।
ଆପଣ ଯେଉଁ ସମୟରେ ଯେଉଁ କହିଲେ ଆପଣ ଦୁଇ ହଜାର ମସିହାର ଆପଣ - ମାନେ ପିଲା ଯଉ କଲେ ଦି ହଜାର ମସିହା ପିଲା।
ଆଜ୍ଞା।
ସେତେବେଳେ ଆପଣଙ୍କର ଲ୍ୟାଣ୍ଡ ଫୋନ ଆଇଲା ତା ପରେ ଆମର କି ପ୍ୟାଡ ଆଇଲା ତା ପରେ ସ୍କ୍ରିନ୍ ଟଚ୍ ହେଲେ ଆପଣ ଯେଉଁ କଥା କହିଲେ ଠିକ୍ କଥା ମୋ କହିବା କଥା ଯେ ଯେତେବେଳେ ଗୋଟେ ପିଲା ଫୋନ୍ ମୋବାଇଲ ଧରୁଛି ଯେକୌଣସି ପିଲା ହେଉ ସିଏ ଆଜିକାଲି ଛୁଆ ତ ମାନେ ଜଳ ଜନ୍ମ ହେଲା ବେଳୁ ଫୋନ ଦେଇ ଦଉଛନ୍ତି। ଦେ କଣ ନା ଖାଉନି ଖାଉନି ପିଉନି ଦେ ତାକୁ ମୋବାଇଲ ରେ କାର୍ଟୁନ୍ କି ନଟିଆ ଦେଖେଇଲେ ସେ ଖାଏ। କଥା ଖାଇଦଉଛନ୍ତି ବୁଝିପାରିଲେ ପ୍ରଥମ କଥା ମା ମାନଙ୍କ ସୁବିଧା ହେଇଗଲା ମା ମାନଙ୍କ ପିଲାଟାକୁ ଫୋନ୍ ଦେଖେଇ ଦେଲେ ସିଏ ଖାଇ ଦଉଚି ମା ମା ମାନଙ୍କ ମାଇଣ୍ଡରେ ମାନେ ଇଏରେ କଣ ରହିଲା ସେ ଫୋନ ଟା ଦେଖି
ଶୁଣନ୍ତୁ ଆପଣ ଯୋଉ ଆପଣ ଯୋଉ କଥାଟା କହିଲେ ଠିକ ଅଛି ଏଠି କଣ କରୁଛି ନା ମା ବି ନିଜ କାମ ଜଲ୍ଦୀ ଜଲ୍ଦୀ ସାରୁଚି କାହିଁକି ସିଏ ବି ମୋବାଇଲ ଟିପିବ ନା ବୁଝି ପାରୁଛନ୍ତି ନା।
ଆ ମୋବାଇଲ ଟିପି ତ ଯୋଉଟା ଠିକ କଥା ସେଇଟା କିଛି କଥା ନାହିଁ ମୋ କହିବା କଥା
ହ
କେମିତି ଛୁଆ ଙ୍କୁ ଖାଇବାକୁ ଦେଇଦେଇ ସିଏ ତାଙ୍କର କାମ କରିବେ କି ମୋବାଇଲ ବସିକି ଯିବେ କି କଣ କରିବେ ସେଇଟା ଅଲଗା ପ୍ରକାର କଥା। ତାପରେ ଯଉ କହିଲେ ଷାଠିଏ ସତୁୁରୀ ବର୍ଷ ଲୋକ ମାନେ ଇଏ ଗୋଟେ ଦେଖୁଛନ୍ତି ଆଜିକାଲି ଦୁନିଆରେ ଗୋଟେ ଯୋଉ ମାନେ ସିଷ୍ଟୀ ପ୍ଲସ୍ କଥା ମୁଁ କହୁଛି ଆଉ। ଲୋକ ଏତେ ବର୍ଷ ବଞ୍ଚୁନାହାଁନ୍ତି ସିକ୍ଟୀ ପ୍ଲସ୍ ଲୋକ ବଞ୍ଚୁନାହାନ୍ତି।
ଆଜ୍ଞା।
ସେଇ ଯେଉଁ ଲୋକମାନେ ଆଗକାଳିକା ମାନେ ମୁଁ କହୁଛି ଆମ ଜେଜ ହଁ ଦେଖିବା ଯୋଉ ଗୋଟେ ଗୋଲ ହେଇକି ଗୋଟେ ଜାଗାରେ କଥାବାର୍ତ୍ତା ହେବା। ସେଟା ଆଜିକାଲି ଷାଠିଏ ବର୍ଷ ଲୋକଙ୍କ ଠୀ ବି ନାହିଁ ସିଏ ତ ଆପଣ ଯଦି ତା ପରେ ତୁ ଟୁ ଥାଉଜେଣ୍ଡ ମାନେ ଦୁଇ ହଜାର ମସିହାର ପିଲା କହିଲେ କିନ୍ତୁ ସିଏ କଣ ସିଏ ଉଣେଇଶହ କି ଉଣେଇଶହ ମସିହାର ଲୋକ ହେଇଥିବେ ତାଙ୍କୁ ବି ମୁଁ ମୋବାଇଲ୍ ଏମିତି ମାନେ ବାଇଆ କଲାଣି ଆଜିକାଲି ଦୁନିଆରେ ଯାହା ଫଳରେ ଲୋକ କଣ କରୁ ନା ସତୁୁରୀ ବର୍ଷ କଣ ଅଶୀ ବର୍ଷ ଯୋଉ ଲୋକ ବଞ୍ଚିବା କଥା ସେ ସତୁରି ବର୍ଷ ବଞ୍ଚୁଛି।
ଆଜ୍ଞା ଦେଖନ୍ତୁ ମୁଁ କହିବା କଥା ଶୁଣନ୍ତୁ। ଯୋଉ ମୋବାଇଲ ଟା ଆମେ ତିନି ବର୍ଷର ପିଲା ଟାକୁ ଦଉଛେ ଧରି ଠିକ ଅଛି କହୁଛି ଆଜ୍ଞା। ତାର ଯୋଉ ମୋବାଇଲ ର ଯୋଉ ଲାଇଟ୍ ରେଡିଅସ୍ ଥଣ୍ଡା ସେଟା ଇଫେକ୍ଟ ପକଉଛି ପିଲା ଦେହରେ ଯାହାର ମା କଣ କହିଲେ ତାର ଯୋଉ ମାନସିକ ସ୍ତରରେ ବୌଦ୍ଧିକ ସ୍ତରରେ ଯୋଉ ବିକାଶ ଟା ହବା କଥା। ସେଇଟା ହେଇପାରୁନି ଠିକ ଅଛି ଏଇଟା ତ ଗୋଟେ ଯେତିକି ତାର ଫଜିକାଲି ମାନେ ଶାରୀରୀକ ଭାବରେ ଗ୍ରୋଥ ହବା କଥା ବାହାରେ ମାଟିରେ ଖେଳିବା ଦ୍ଵାରା ସେଇଟା ତ ଖେଳୁନି ଚାରି କାନ୍ଥ ଭିତରେ ବୁଝିପାରୁଛନ୍ତି ନା ତ ସେଇଟା ବି ବନ୍ଦ ହେଇଯାଉଛି ତାପରେ ଦେଖନ୍ତୁ ଆମେ ଏ ଯେତେଳେ ଝୁ ଛୋଟ ଥିଲେ ଆମକୁ ବାପା ଜେଜେ ବଜାର ନେଇକି ଯାଉଥିଲେ ନାଇଁ ସେଟା ଦେଖ୍ କାଉ ଏଇଟା ଦେଖି ଗାଈ ଏଇଟା ଦେଖି ବଗ ତ ସେଇ ପିଲା ସହିତ ଆଜିକାଲି ବି କ ଥା ହେବାକୁ କେହି ରହୁନାହାନ୍ତି ବୁଝିପାରୁଛ ଯୋଉଠି ପିଲାର ଗୋଟେ ପା ଟି ତିନି ବ ଦେଢ଼ ବର୍ଷ ଦି ବର୍ଷ ଭିତରେ କ୍ଲିୟର ହବା କଥା ସେଠି ପାଞ୍ଚ ବର୍ଷ ହେଇଗଲା ପରେ ବି ଗୋଟେ ପିଲା କ୍ଲିଅରେ କଥାବାର୍ତ୍ତା କହି ପାରୁନି ଯାହା ପାଇଁ ଆମକୁ କଣ ସବୁ ଦେବାକୁ ପଡ଼ୁଛି ନା ସ୍ପିଚ୍ ଥେରାପି ତାକୁ ଦବାକୁ ପଡ଼ୁଛି ବୁଝ କେମିତି କଥା କହିବା ଆଜିକାଲି ବାପା ମାଙ୍କର ସେଟେ ଗୋଟେ ଟେନସନ୍ ସେ ବା ବାବୁ ନାହାନ୍ତି ଯେ ସେ ହିଁ ମୂଳ ଧୁଆ ପକେଇଛନ୍ତି। ଯେ ସେ ଯେ ମାନେ ତାର ଗ୍ରୋଥ ନ ହ ଆଉ ତାପରେ ଆଉ ଗୋଟେ କଥା ଦେଖିବେ ଆପଣ ବି ଦେଖି ଥିବେ ଛୁଆବେଳେ ଆପଣ କେତେ ବାଲି ମାଟି ଗୋଡି଼ କେତେ ଇଏ କରୁଥିଲେ କିଛି ଇଫେକସନ୍ ହଉଥିଲା କିଛି ରୋଗ ହଉଥିଲା।
ନା ନା।
ହଉନଥିଲା କିନ୍ତୁ ଏବେକା ଛୁଆ ଟିକେ ଯଦି ବାଲିରେ ଖେଳୁଛନ୍ତି। ତାଙ୍କର ସାଙ୍ଗେ ସାଙ୍ଗେ ଇନଫେକ୍ସନ ହଉଛି ଧୂଳି ରେ ଇଏ କଲା ବେଳକୁ ତାଙ୍କର ଦେହ ହାତ ଫଳି ଯାଉଛି। ଏଇଟା କାହିଁକି ହଉଛି ଶୁଣନ୍ତୁ ନା ଜଳବାୟୁ ପରିବର୍ତ୍ତନ ତାପରେ ଆଉ ଗୋଟେ କୁହନ୍ତିନି ଯୋଉ ଜିନିଷ ଟାକୁ ଆମେ ଅଧିକ ଭାବିବା ସେଇଟା ହିଁ ସବୁବେଳେ ହୁଏ।
ହଁ ହଁ।
ହଁ ତାପରେ ଦେଖନ୍ତୁ ଆଜିିକାଲି ଠା ପୁଅ ହଉଛି ପିଲାଙ୍କର ଠାକୁରଙ୍କ ପ୍ରତି ଧ୍ୟାନ ନାହିଁ। ଯେ ଯଦି ବି ଦେଖା ମନ୍ଦିର ଲୋକ ଗଲେ ମୋବାଇଲି ନେଇକି ଯାଉଛନ୍ତି ସେଠି ଠାକୁରଙ୍କୁ ମୁଣ୍ଡିଆ ମାରି କି କିଏ ଦୁଃଖ କଥା ଶୁଣିବ କଣ ସେ ସେଠି କଣ କରୁଛନ୍ତି ନା ମୋବାଇଲ ଧରି ଆସିକି ଖାଲି ଫଟୋ ଉଠେଇ ଦେଲେ ଯେ ଆମେ ଆଜି ଏଇ ମନ୍ଦିର ଯାଇଥିଲୁ ଆଜି ଆମେ ସେଇଠିକି ଯାଇଥିଲୁ ମାନେ ଦେଖନ୍ତୁ ମଣିଷର କ କାମର ପଇସା ନିଜର ନିଜ ବିଷୟରେ ଯୋଉଟା ଲୁଚେଇବା କଥା
ହଁ।
କହିଦଉଛନ୍ତି ବୁଝିପାରୁଚନ୍ତିନା ସବୁ କଥାଟା କହିବା ଯୋଗ୍ୟ ନୁହେଁ କିସବୁ କଥାଟା ଲୁଚେଇିବା ଯୋଗ୍ୟବି ନୁହେଁ ତଯେହେତୁ ଆମେ କହି ଦଉଛେ ସବୁ କଥା କିକିଛିବି ତସେଇଟା ପ୍ରୋବ୍ଲେମ୍ ହଉଚି।
ହଁ ସେଇଟାତ ହଁ। ସେଗୁରାତ ଗୋଟିଏ ଆପଣ ଯୋଉଟା କହିଲେ ଇଏ ସବୁ ଆଜିକାଲି ଦୁନିଆରେ ପୁରା ଘଟି ଚାଲିଚି। ଘଟି ଚାଲିବ ମାନେ ଆଗାମୀ ବର୍ଷ ପାଇଁବି ଘଟି ଚାଲିବ। ଆପଣ ଯେଉଁ କହିଲେକି ମାନେ ପିଲାର ମାନେ ଗ୍ରୋ ହଉନି ବୁଝିପାଇଲେ। ପିଲା ବାହାରେ ଲୋକମାନେ ସାଙ୍ଗେ ମିଶୁନି ଯେଉଁ ଗୋଟେ କହନ୍ତିନି ଗୋଟେ ଛୁଆ ଜନ୍ମ ହେବା ପରେ ତାସାଙ୍ଗେ ଯେତେ ଘର ଲୋକ ମାନେ କଥାବାର୍ତ୍ତା ହେବା ଦ୍ଵାରା ତାପାଟିଟା ଫିଟେ ଯୋଉ ପାଟିଟା ଯୋଉ ଫିଟୁନି କଣ ପାଟିଟା ଫିଟୁନି କାହିଁକିନା ସମସ୍ତେ ମତେ ନିଜ ନିଜ କାମରେ ରହିଲେ ସମସ୍ତେ ଗୋଟେ ଗୋଟେ ଫୋନ୍ ଧରି ବସିଲେ ଯାହାଫଳରେ ପିଲା କାହା ସାଙ୍ଗେ କଥା ହବ। ସିଏବି ସେଇ ହେଲେ ଯାହାଫଳରେ କଥାବାର୍ତ୍ତା ହେବା ଫଳରେ ସିନା ଗୋ ଗୋଟେ ଜିନିଷ ହେଉଚି ଯେ ଆପଣ ମାନେ ନିଜ ନିଜ ଭିତରେ କଥାର ଆଦାନ ପ୍ରଦାନ ହେଲେ ଯୋଉ ଗଟେ ମା ବାପା ମା ଭାଇ ଭଉଣୀ ଯୋଉ ଡକା ହୁଏ ଯୋଉ ଛୁଆଟା ଶିଖେ ସେ କାହାଠୁ ଶିଖେ ଯେତେବେଳେ ତମେ ଗୋଟେ ଜିନିଷ କଥା ବସେଇ ଛୁଆ ନାଇଁ ପୁଅ ବାପା କହ ବାପା କହ ମା ଏଇଟା ହେଲା କଣନା ପିଲାର ପାଟି ଖୋଲିବା ସହିତ ସିଏବି ଜାଣିପାରିବ ବୁଝି କରିବ ଯେଇଏ ହେଲା ମୋ ବାପା ଇଏ ହେଲା ମୋ ମାଆ ଇଏ ମୋ ଭାଇ ଇଏ ମୋ ପରିବାର ସବୁ ଆଉ ଗୋଟେ କଥା ଏଇଟା ଆପଣ ଯେଉଁ କହିଲେ ମୋବାଇଲ୍ ମାନେ ଆସିବା ଦ୍୍ୱାରା ଏଇରା ସବୁ ଖରାପ୍ ହେଉଚି। ତାର ଭଲ କଣ ହେଉଚି ନା ଫାଷ୍ଟ କଥା ହେଉଚି ଗୋଟେ ଦୂରରେ ଗୋଟେ ଯେଉଁ ଲୋ ୋକ ରହୁଚି ତମେ ତାସାଙ୍ଗେ ଆରାମସେ କଥାବାର୍ତ୍ତା ହେଇପାରୁଚ ଫାଷ୍ଟ କଥା ସେଥିପାଇଁ ମୋବାଇଲରେକି ଦୂରସଞ୍ଚାର ଯନ୍ତ୍ର କୁହାଯାଏ ବୁଝିପାରିଲେ। ସେଇଟା ଗୋଟେ ବେ ମାନେ ସାହାଯ୍ୟ ହୋଉଚି ଦ୍ଵିତୀୟ କଥା ହୋଉଚି ଆଜିକାଲି ବିଶେଷ କରି ଯେ ଯେତେବେଳେ ମାନେ ଲକଡାଉନ୍ ହେଲା ବୁଝିପାରିଲେ। ଲୋକମାନେ କୌଣସି ଲକଡାଉନ୍ ହେଲା ପରେ କୌଣସି ଲୋକ କୋଉଠି କାମ ବାମ କିଛି କରିପାରିଲେନି ସରକାର ସବୁ ବନ୍ଦ ବାନ୍ଦ କରିଦେଲେ ଯାହାଫଳରେ କଣ ରୋଗ ବ୍ୟାପିଲା ଲୋକ ସବୁ ବନ୍ଦବାନ୍ଦ କରିଦେଲେ ବୁଝିପାରିଲେ। ଲୋକ କଁ କଲେନା ଆମର ଘରେ ବସିକି କେମିତି କାମ କରି ପଇସା ରୋଜକାର କରିବା କଥା ବାଟ ଖୋଜିଲେ
ଆଜ୍ଞା।
ତାଙ୍କୁ କିଏ ସାହାଯ୍ୟ କଲା?
ମୋବାଇଲ୍ ହିଁ କଲାନା।
ମୋବାଇଲ ସାହାଯ୍ୟ କଲା ଆଜିକାଲି ଦୁନିଆରେ ଗୋ ଗୋଟେ ଜିନିଷ ଯେତିକି ତାର ବ୍ୟବହାର ଯେତିକି ଭଲ ସେ
ଆଜ୍ଞା ସେଇଟା ଅ ହଁ ସେଇଟା ଡି ମାନେ ନିର୍ଭର କରେ ତୁମ ଉପରେ ତୁମେ ହୁଏରେ ଇଏ କରୁଚ ତାପରେ ତୁମ ପିଲାମାନ ଦେଖନ୍ତୁ ମୋବାଇଲ ପାଇଁ ହିଁ ଆଉ ଆଜ୍ଞା ଯଦି ଆପଣ କାମ ସାରିକି ଜଣେ ବାପା ଘରକୁ ଆସୁଛି। ସେ ବାପା ବି ତର୍ ତର୍ ରହୁଛି ମୁଁ ଖାଇଦେଇକି ଟିକେ ମୋବାଇଲ ଟିପି ବି ସେ ପିଲା ବି ସ୍କୁଲ କଲେଜ ରହୁଛି ସେ ଖାଇଦେଇ ତା ରୁମ ରେ ରହୁଛି ମୋବାଇଲ ଟିପୁଛି କୌଣସି ଦେଖନ୍ତୁ ଇଏ ଯୋଉ ଆମେ ସନ୍ଧ୍ୟାବେଳେ ବସିକି କଥା ହଉ କିମ୍ବା ରାତିରେ। ଏକାଠି ଖାଇଲା ବେଳେ କଥାହଉ ଆଜି ଏଇଟା ହେଲା ସେଇଟା ହେଲା। ଆଜି ଏମିତି ହବା ବାବା ଏଇଟା ଦରକାର ବାବା ଏମିତି ଦରକାର। ସେଇ ଜିନିଷ ଟା ଦିନକୁ ଦିନ ମାନେ ଗୋଟେ ପରିବାର ଭିତରୁ ହଜି ଯାଉଛି। ନା ବାପା ଭାଇ ବି ସେଭଳିଆ ସ୍ନେହ ଆରିକା ମିଳୁଛି ନା ଝିଅଠୁ ସେଇ ସମ୍ମାନ ମିଳୁଛି ନା ପୁଅ ସହିତ ସେଇ ଭାବ ଆଦାନ ପ୍ରଦାନ ର ଯୋଉ କଥାଟା ସେଇଟା ମିଳୁଛି। ବୁଝିଛନ୍ତି ନା ଯାହା ଦ୍ଵାରା କଣ ହଉଛି? ନା ଦିନକୁ ଦିନ ଏଇଟା ବଢି ବଢି ଯିବ କିନ୍ତୁ କମିବନି।
କମିବନି ହଁ ଏଇଟା ଯୋଉଟା କହିଲେ ପୁରା ଇଏ ଇଏ ତ ଆଗାମୀ ଭବିଷ୍ୟତରେ ଆର ମାନେ ଯେଉଁ ଫାଇଭ୍ ଜି ବି ଚାଲିଛି।
ଆଜ୍ଞା ହଜ୍ଞେ ଆଉ ଗୋଟେ କଥା ଶୁଣନ୍ତୁ। ଯେ ଆମେ ମୋବାଇଲ କୁ ଚଲଉଛେ ଠିକ ଅଛେ ଆଉ ଦି ଦି ତିନି ବର୍ଷ ମୋବାଇଲ ଆମକୁ ଚଲେଇବ ବୁଝିପାରୁଛନ୍ତି ନା ନା ମୋବାଇଲ ଆମକୁ କଣ୍ଟ୍ରୋଲ କରିବ ଦେଖନ୍ତୁ ଆପଣ ବି ଗୋଟେ ଦିନ ଆପଣଙ୍କୁ ଯଦି କୁହାହବ ମୋବାଇଲ ଆପଣ ରଖିଦିଅନ୍ତୁ ଆପଣ ଛାଡିକି ରହିପାରିବେ ନାହିଁ।
ନା କିନ୍ତୁ ମଣିଷ ଆଜିକାଲି ଦୁନିଆରେ ଖାଇବା ପିଇବା ଛାଡ଼ିଦବ କିନ୍ତୁ ମୋବାଇଲ୍ ଗୋଟେ କଥା ଶୁଣ ମାନେ ମଣିଷ ଘରେ ପସ୍ ବି ଭୁଲି ଯାଉଛି। ବୁଝିପାରୁଛନ୍ତି କିନ୍ତୁ ମୋବାଇଲ ଭୁଲିବନି କାହିଁକି ମୋବାଇଲ୍ ତାର ଏମିତି ଦୈନନ୍ଦିନ ଜୀବନରେ ମାନେ ତାକୁ ଜେନ୍ତି କୁହନ୍ତିନି ମାନେ ଜାବୁଡ଼ିକି ଧରିନେଇଛି ଯାହା ଫଳରେ ସି କଣ ନା ଯୋଉ କାମଟା କରିବା ପାଇଁ ଚାହୁଁ ଥିବ ସେ କାମଟା କରିପାରୁନାହିଁ ମୁଁ ବାଇଲି ଯୋଉ ମୋବାଇଲି ଯେତିକି ଫଳରେ ଏଇ ଶୁଣନ୍ତୁ ମୁଁ ବାଇଲ୍ ଆମେ ୟୁଜ୍ କରୁଛି ବ୍ୟବହାର କରୁଛେ। ସେଇଠି ଆଉ ଗୋଟେ ଖରାପ ହଉଛି ଯୋଉ ଆମର ମୋବାଇଲ ଯୋଉ ଟାୱାର ଖୁଣ୍ଟି ଲାଗୁଛି। ବୁଝିପାଇଲେ ଯାହା ଫଳରେ ସେ ରାଡିଏସନ ରେ ଆଜିକା ଦୂର ଦତ ଶାଗୁଣା ଗୋଟେ କୋଉ ଦେଖୁଛନ୍ତି ଶାଗୁଣା ଶାଗୁଣା କୋଉଠି ନାହିଁ କାହିଁକି ନା ଯି ଯୋଉ ମୋବାଇଲ ରାଡିଏସନ ଯୋଉ ରହୁଛି ଯୋଉ ଖୁଣ୍ଟି ପାଖରେ ଯୋଉ ରାଡିଏସନ ସେ ରାଡ଼ିଏସନ୍ ତାଙ୍କ ଆଖି କି ତାଙ୍କ ବଡ଼ି ଉପରେ ବହୁତ ଇଫେକ୍ଟ ପକଉଛି। ଯାହାଫଳ କଣ ହଉଛି ନା ସିଏ ମାନେ ଗୋଟେ ରାଡ଼ିଏସନ୍ ବଦରେ ସେ ସାଙ୍ଗେ ସାଙ୍ଗେ ସେଠି ମୃତ୍ୟୁ ବରଣ କରୁଛନ୍ତି। ଆଜିକାଲି ଦୁନିଆରେ ଶାଗୁଣା ନାହିଁ ଶାଗୁଣା ନ ଥିଲେ କଣ ଶାଗୁଣା ଯଦି ସେ ବା ଯୋଉ ମ ଯୋଉ କହନ୍ତି ମଢ ମଢ ଯୋଉ ମଲା ମଣି-ମଲା